ହୁଁ ଅ।
କଣ କରୁଥିଲେୁ?
କଣ କରୁଥିଲୁ?
ସିଲେଇ ସିଲେଇ।
ସିଲେଇ କରୁଥିଲୁ।
ହୁଁ।
ଶ୍ରୀ କଣ ଖାଇଥିଲୁ?
ହାଲୋ
ହଁ କଣ ଖାଇଥିଲୁ?
ବିସ୍କୁଟ ଖାଇଥିଲି
ବିସ୍କୁଟୁ
ହୁଁ
ଓହୋ
ତୁ କଣ ଖାଇଥିଲୁ?
ମୁଁ
ହୁଁ
ଭା ପଖାଳ ଭାତ ଆଉ ଓ ଦହି ଖାଇଥିଲି
ଉଁ ହୁଁ ଦାଅ
ବୋଉ ବୋଉ କାଇଁ?
ଦାଣ୍ଡଆଡେ
ଦାଣ୍ଡ ଆଡେ ଅଛି?
ହୁଁ
ହଏ ତୁ ଘରେ ଏକା ଅଛୁ?
ହୁଁ
ହାଲୋ
ହଁ
ଆଉ କଣ କହ
କଉନୁ ଟ୍ୟୁଉସନ କେତେଟାରେ
ଉଁ
ଟ୍ୟୁସନ
ଟୁଇସନ ମୋର ସାତଟାରେ ସାତଟାରେ ଯେ କିନ୍ତୁ ଓ ଏଇନାକେ ବସିଥିଲି ଏ ଟିଭି ଦେଖୁଥିଲି ତାପରକୁ ଯିବି ମନ୍ଦିର ମନ୍ଦିରରୁ ଆସିକିନା ସାଢେ ଛଅଟା ବେଳୁ ଟୁସନକୁୁ ପଳେଇବି।
ହଁ ଆଉ କଣ କହ
ଦିଦି କତିକି ଫୋନ କରିଥିଲୁ? ହାଲୋ
ହଁ
ଦିଦି କତିକି ଫୋନ କରିଥିଲୁ?
ହଁ ଦିଦି କେବେ ଆସିବ?
ସିଏ ଆସିବ ଏଗାର ବାର ବେଳକୁ କେତେବେଳେ ଫୋନ କରିଥିଲୁ?
କେତେ ବେଳକୁ
ହାଲୋ
ହଁ
କେତେବେଳେ ଫୋନ କରିଥିଲୁ?
ଜୋରେ କହୁନୁ ଟିକେ।
କେଥବେଳେ ଫୋନ କରିଥିଲୁ?
ମୁଁ ମୁଁ ଫୋନ କରି ଥିଲି ସେଇ ସେଇ ହେଇଥିଲା ମୁଁ ଶୋଇବାକୁ ଖାଇସାରିକି ଆସିଲି ଗୋଟାଏ ସାଢେ ଗୋଟେ।
ଓ ହୋ।
ତୁ ଫୋନ କରିଥିଲୁ।
ଆଉ କଣ କହ?
କରଥିଲୁ?
ନାଇଁ ମୁଁ କରିନି।
କଲୁନି ଥରେ।
ସଞ୍ଜ ଓଳୁ କରିବି।
କେତେବେଳକୁ ଉଠିଲୁ?
ପାଞ୍ଚ ଚାର୍ ଟା।
ମୁଁ ସେଇ ଚାରିଟା ପନ୍ଦର ଆଡୁକୁ ଉଠିଲି।
ହୁଁ ହୁଁ।
ଖାଇ ସାରିକି ସିଲେଇ କରୁଥିଲୁ।
ହୁଁ। ହ୍ୟାଲୋ। ହ୍ୟାଲୋ।
ହଁ।
କହୁନୁ।
ବୋଉ ଆସିଲା?
ନାଇଁ।
ଆସିନି ତୁ କୋଉଠି ଅଛୁ ତମ ମଝି ଘରେ? ହୁଁ?
ହଁ ମେସିନ କତିରେ।
ତମର ସିଆଡେ ବର୍ଷା ହଉଚି?
ନାଇଁ ଆମ ଆଡେ ଖରା।
କଣ କହିଲୁ?
ଆମ ଆଡେ ଖରା ଜୋରେ ହଉଚି ଲୋ।
ହଁ ବା ଜୋରେ ଆମ ଆରେ ବି ଖରା। ଏତବେଳକୁ ବି ଆମର ଏଠି ହଁ ଲାଇନ ପଳେଇ ଥିଲା ଆସିଲାଣି। ଆଉ ତୁ କେବେ ଆସିବୁ ଘରକୁୁ? ହଲୋ ହଁ।
ତମ ଆଡେ କଣ ଲାଇନ ଆଇିଲାଣି?
ହଁ ଆମ ଆଡେ ଲାଇନି ଆ। ତମ ଆଡେ
ଉଁ?
ତମ ଆଡେ ଲାଇିନି ଆଇଲାଣି?
ନା।
ଆସିନି?
ନାଇ।
ଗରମ ଲାଗୁଥିବ ଜୋରେ ନା?
ହଁ ବା ଆସିନୁ ବିଞ୍ଚିଦବୁ।
ଖରା ବର୍ଷା ମାସ ଆଇଲାଣି କିନ୍ତୁ ବର୍ଷା ଟା ହଉନି କଣ ପାଇଁ କେଜାଣି?
ଆଉ ଇନ୍ଦ୍ରଦେବ କୋହୁନୁ ବର୍ଷା କରିବେ।
କାଲି ରାତି କୁରୁ ଉଠିବୁ।
ତୁ ଯିବୁ କି ତୁ ଯିବୁ କି?
କାଲି ଆ ଆ କାଲି। କାଲିବି ତ ଖୋଲା ଉଠିବି ମୁଁ ରାତି କରୁ କିନ୍ତୁ ଯାଇପାରିବିନି! କାରଣ ଆଜି ଟୁଇସନ ଯାହା ପାଠ ଦେବେ କାଲି ରାତିକରୁ ଉଠି କି ନା କରିବି। ରଖି ଦେଇଥିବି ନା ହବ ହବ ଯାଇହବ।
ହବ।
ହଁ ହଁ କୁନୁରି ଆଉ ଟିଉସନ ମୁଁ ଆଉ ପଢଉନି ତାକୁ। ସେ ଆଜିଠୁ ଟ୍ୟସନ ଗଲାଣି ଆଉ। ମୁଁ ତାକୁ ପଢଉନି ସକାଳ ମୁଁ ପଢିଦେବି ଆଉ।
ଓ ହଉ। ଯିବା ଆଉ।
ହୁଁ।
ଆଉ ତୋ ମାମା ହେରା କଣ କରୁଛନ୍ତି?
ବାବା କଣ କରୁଚନ୍ତି?
ବାବା ଗାଈ ଭିଡୁଚନ୍ତି, ତୋ ମାମା କଣ କରୁଚି?
ମୋ ବାବା।
ତୋ ମାମା ତୋ ମାମା?
ମୋ ମାମା ଯାଇଥିଲା ତ ଏ ଯୋଉ ମୁହଁ ସବୁ ଧୋଇ ଧୁଆ ହବାକୁ ଯାଇଥିଲା।
ଉଁ ହୁଁ। ଆଉ ସିଲେଇ ଫିଲେଇ କରୁନିକି ତୋ ମାମା?
ଅହଁ ହଁ ଆଜି କରୁଥିଲା। ଅଁ ସେ କରିଥିଲା। ମୋ ଲିକୁ ମାଉସୀର ଗୋଟେ ବ୍ଲାଉଜ କରିଥିଲା। ଆଉ ମୋ ଯୋ ସାଇ ତା ମାମାର ଗୋଟେ।
ହୁଁ। ଆଉ?
ଆମ ଆମ ଗାଈର ଗୋଟେ ଛୁଆଟେ ହବ।
କଣ କହିଲୁ।
ଆମ ଗାଈର ଗୋଟେ ଛୁଆଟେ ହବ।
ତାକୁ ଖେଲେଇବୂ?
କି।
ତୁ ଖେଳେଇବୁ ନା କଣ?
ନା ମ ମୁଁ କ ପାଇଁ ଖେଳେଇବାକୁ ଯିବି। ତାର ଗୋଟେ ଛୁଆ ଟେ ହବ ତ। ହେଇଯିବୁ।
କଣ ତମ ଗାଈର ଛୁଆ ହବ ମୁଁ ଭାବିଲି ତୁ ଖେଲେଇବୁନା କଣ।
ଇଏ
ଟ୍ୟଉସନ ରୁ ଆସିବୁ କେତେବେଳେ?
କଣ କହିଲୁ?
ଟିଉସନ ରୁ ଆସିବୁ କେତେବେଳେ?
ହଁ ଟ୍ୟୁସନ ଆ ମୁଁ ସାତଟାରେ ହେଲେ ତ ସାଢେ ଆଠଟାରେ ଆସିବି। ଯଦି ଆ ଯଦି ଡେରି କରିବେ ତାହେଲେ ଡେରିରେ କାଲି ଯେମିତି କହିଲେ କହିଲେ ସାତଟାରେ? ଆଇଲେ ସାତଟା ପନ୍ଦରରେ ସାତଟା ପନ୍ଦରରେ ଆଇିଲା ଠୁ ଓ ଆମର ଛୁଟି ହେଲା। ଆଠଟା ନଅଟା ବାଜିବାକୁ ପନ୍ଦର ମିନିଟ୍ ଥିବ।
ହୁଁ ହୁଁ। ହାଲୋ।
ଆସିବୁ। ଆଉ? କେତବେଳକୁ କଣ କରୁଥିବୁ?
ମୁଁ ସେତେବେଳ ଖାଇପିଇ କି ଶୋଇବିଣି।
ସାଢ଼େ ଆଠଟା ବେଳୁ ଶୋଇପଡୁଚୁ?
ହଁ ମୁଁ ସାତଟାରୁ ଶୋଇ ପଡୁ଼ଚି।
ସାତଟା ରୁ ଶୋଇ ପଡୁ଼ଚୁ ଏତେ ଜଲ୍ଦି?
ହୁଁ।
ଉଠୁଛୁ କେତେବେଳେ ତାହେଲେ।
ହ୍ୟାଲୋ।
ହ୍ୟାଲୋ ହଁ।
ହୁଁ କଅ। ଆଉ ତମର ଆଡ଼େ ଖବର କଣ?
କଣ ଖବର।
କହିଲି ତମ ଆଡ଼େ ଖବର କଣ ଭଲ।
ଆମ ଆଡ଼େ ଆମର ତ ଜୋରେ ଖରା ହଉଛି ସେ ଘରୁ ବାହାରି ହଉନି ଆଉ କଣ କରିବା। ତମ ଆଡ଼େ ଜୋରେ ବର୍ଷା ହେଇଥିବ ନାଇଁ।
ପାଣି ବୋତଲ ଧରିକି ବୁଲୁନୁ।
ହଉ ରଖ।